ହଁ ହାଲୋ, ମୋ ଭଏସ୍ ଆପଣଙ୍କୁ ଶୁଣଯାଉଛି?
ହଁ-ହଁ ଶୁଣାଯାଉ
ଆଜ୍ଞା, ଶୁଭ ସକାଳ।
ହଁ-ହଁ ଶୁଭ । ହେଲା
କଣ କରୁଛନ୍ତି?
ନାଇଁ ମୁଁ କଣ କରିବି ସକାଳକୁ।
ଆଜି ସକାଳୁ ମୁଁ ସକାଳର ଜଳଖିଆ ସରିଲାଣି ମୁଁ କହିଲି ସକାଳର ଜଳଖିଆ ସରିଲାଣି?
ନା ନା କରିନି କରିବି।
ଆଚ୍ଛା ଆଚ୍ଛା। ଆଉ କଣ ସକାଳୁ ଉଠିକି କଣ କରୁଥିଲେ?
ସକାଳୁ ଉଠିକି ମୋବାଇଲ ଦେଖିବା ଆଉ କଣ କରିବି। ଆପଣ କଲେଣି ଜଳଖିଆ?
ଆଜ୍ଞା? ନା ନା ମୁଁ ଏଯାଏଁ ଜଳଖିଆ କ ନା ନା ମୁଁ ଏଯାଏଁ ଜଳଖିଆ କରିନି। ଆଉ ଟିକେ ଗଲା ପରେ ମୁଁ କରିବି।
ଆଚ୍ଛା ଆଚ୍ଛା।
ଆପଣ ସକାଳୁ ଉଠିକି କୋଉଠି ପ୍ରାତଃ ଭ୍ରମଣ ପାଇଁ ଯାଆନ୍ତି ଚାଲିବା ପାଇଁ?
ହଁ କେତେବେଳେ କେମିତି ଆଉ ପ୍ରାୟ କଲେଜ ରହିଯାଏ ସକାଳୁ ଉଠି କଲେଜ ଯାଏ। କେତେବେଳେ ଟାଇମ ହେଲେ ଯାଏ ଆଉ ପାଖାପାଖି ଯୋଉ ପାର୍କ ଫାର୍କକୁ।
ଆଉ ଆପଣ ତାହେଲେ ଶରୀରକୁ ସୁସ୍ଥ ରଖିବା ପାଇଁ କଣ କରନ୍ତି? ହୁଁ।
ହଁ ଏକ୍ସରସାଇଜ୍ ଏକା କରେ।
ଏକ୍ସରସାଇଜ୍ ମାନେ କେଉଁ ଟାଇମରେ କରନ୍ତି ଆପଣ ତ ସକାଳେ ପ୍ରାତଃ ଭ୍ରମଣ ଯାଆନ୍ତିନି ତ କିଭଳି ଭା ଜିମ ଯାନ୍ତି କି ଯୋଗା
ନାଇଁ ଜିମ୍ ଯିବାର ଅଛି।
ଅଛି ଯେ ଇଚ୍ଛା କିନ୍ତୁ ଟାଇମ ଦେଇହୋଉନ କଲେଜ ରହିଯାଉଛି ତ ସେଇଥିପାଇଁ କଲେଜ୍ ସରିଲେ ଯିବା ଏବେ ଛାତ ଉପରେ ଟିକେ ଟିକେ ଏକ୍ସରସାଇଜ କରେ ଆଉ।
ଆଜ୍ଞା।
ଗଲେ ମାନେ ମାନେ ଫିଜିକାଲ୍ ଫିଟନେସ୍ ରହିବ।
ଆଜ୍ଞା। ଆପଣଙ୍କର ପ୍ରିୟ ଖାଦ୍ୟ କଣ?
ପ୍ରିୟ ଖାଇବା ଥିଲା ନା ପ୍ରିୟ ଖାଇବା ହୋଉଛି। କଣ ଯୋଉଟା ଭଲ ଲାଗେ ସେଟା ଖାଇବି ପ୍ରିୟ ବୋଲେ ଛେନାପୋଡୋ ଏମିତି ଆଉ ଜଳଖିଆ ବରା ଚପ୍।
ଆଜ୍ଞା। ଆପଣ ଉଁ ଏକ ଘରେ ମାନେ ସାଧାରଣତଃ ଆପଣ କେବେ ରୋଷେଇ କ କରନ୍ତି ନା ଆପଣଙ୍କ ଘରେ ସବୁବେଳେ ଆପଣଙ୍କ ମାମା ଆପଣଙ୍କ
ହାଁ ଅମ୍ ମନ ଥାଏ ମୁଁ ରୋଷେଇ କରେ ସାଙ୍ଗସାଥିରେ ଭୋଜି କରୁ ସାଙ୍ଗସାଥି ମୁଁ ରୋଷେଇ କରେ ଗୋ ଉଁ ବୋହୁତ ଜାଗାରେ।
ଆପଣ କିଛି କହିପାରିବେ ଆପଣଙ୍କର ଏମିତି କିଛି ସାଙ୍ଗ ମାନଙ୍କ ସହିତ ରୋଷେଇ କରିବାର କିଛି ଏମିତି ସ୍ମୃତି।
ହଁ ବୋହୁତ ବୋହୁତ ଅଛି ଆମେ ଯଦି ସାଙ୍ଗ ସାଥି ବୋହୁତ ଭୋଜି କରିଚୁ। ସଦାବେଳେ ମୁଁ ରୋଷେଇ କରେ ଚିକେନ୍ ଭାତ। ମୁଁ ଆଉ ଜଣେ ସାଙ୍ଗ ମିଶିକି।
କୁହନ୍ତୁ ତ ଆମକୁ କିଛି ମତେ କିଛି କୁହନ୍ତୁ ଏମିତି ଅଁ କିଛି ଅଭୁଲା ସ୍ମୃତି ଯୋଉଟା ଆପଣ କେବେ ଯେମିତି ସାଙ୍ଗସାଥି ମାନଙ୍କ ସହିତ ମିଶିକି କରିଛନ୍ତି ଭୋ
କୋଉଠି ଆପଣଙ୍କୁ ବୋହୁତୁ ମଜା ଲାଗିଥିବ । ଆମର ତ ବର୍ଷୁକୁ ସଦାବେଳେ ହୁଏ ଆମର ସବୁ ବର୍ଷ ହୁଏ ଆଗୁରୁ ବର୍ଷକୁ ମାନେ ସ ସପ୍ ମାସୁକୁ ତିନି ଚାରି ଥର ହୋଉଥିଲା ଯେତେବେଳେ ନୟାଗଡ଼ ମାନେ ଥିଲା ଗାଁ ରେ। ବର୍ତ୍ତମାନ ଏବେ ଯୋଉ ଟିକେ ପଳେଇଆଇଚୁ ସମୟ କାଲିକି ଯାଇହୋଉନି ନୂଆ ବର୍ଷ ନହେଲେ ଦଶହରାକୁ ଗଲେ ହୋଉଚି ଥରେ ଦି ଥର ଆଉ କିନ୍ତୁ ହ ହୋଉଚି ସଦାବେଳେ ଭୋଜୀ।
ଆପଣ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଚନ୍ତି?
ଏଁ କୁଆଡ଼େ କୁଆଡ଼େ ନୟାଗଡ଼ ନା ବାହାରେ।
ଆପଣଙ୍କର ଜିଲ୍ଲା ଭିତରେ କୋଉ ପ୍ରସିଦ୍ଧ ସ୍ଥାନ ସବୁ ଅଛି ଯୋଉଟା
ଆଉ ପ୍ରସିଧା ବେଲେ ଯେତେବେଳେ ଯେଉଁ ଜାଗାଟା ନୂଆ ଫେମସ୍ ହୋଉଚି ନ ଫେମସ୍ ଅଛି ସବୁଆଡ଼େ ଯାଇଚି ବରକନ୍ୟା ଜଳପ୍ରପାତ ଇଏ ଲଡୁବାବା ତମ ଘର ପାଖରେ ଆଉ ଯୋଉ ର ରଘୁନାଥ ବୈଷ୍ଣଦେବୀ ମଣିନାଗ। ଅଁ ଦୁତିକେଶ୍ଵର ଆଉ ଆମର ଯେଉଁ ଅଁ ନୟାଗଡ଼ର ସବୁ ମନ୍ଦିର ଆଉ
ଆପଣ ମତେ କହିପାରିବେ ଆପଣ ଯୋଉ କହିଲେ ଆ ଆପଣ ଯୋଉ କହିଲେ ମଣିନାଗ ସେ ମଣିନାଗର କଣ ମହାତ୍ମ୍ୟତା ଅଛି ଆପଣ ମତେ କହିପାରିବେ?
ନାଗର ତ ମଣପୂରୁ। ମୁଁ ଦି ଥର ଦି ଥର ଯାଇଛି ସେଏ ତ ପୁରା ହେ ପାହାଡ଼ ଉପରେ? ସଭା ଉପରେ ଯାଇକି ତାଙ୍କର ମଣିନାଗ ମୁଁ ଶୁଣିଥିଲି କଣ ଗୋଟେ ତାର ଅଛି ଗୋଟେ ସ୍ପେସିଆଲ ଇଏ।
ମୁଁ ଶୁଣିଥିଲି କି ମୁଁ ଶୁଣିଥିଲି କି ସେଠି ପାହାଡ ଉପରେ ଅଁ ଏମିତି ଜଣେ ଥିଲେ ଠାକୁରାଣୀ ତାଙ୍କୁ ଏମିତି କଣ ବଳି ପ୍ରଥା ସେଠି ରୋହୁଥିଲା ଏମିତି ତ ସେଠି ତାପରେ ଆଜ୍ଞା ସେଠି କଣ ଏମିତି ପୂଜକ ଥିଲେ ସେ ଏମିତି ସେଠି ବଳି ଦବା ପାଇଁ ଯାଇଥିଲେ। ଏମିତି କିଛି ସେଠି ଗୋଟେ କିମ୍ବଦନ୍ତୀ ଥିଲା ତାପରେ ସେଠୁ କଣ ଏମିତି ଠାକୁରଙ୍କୁ ସେଠି ବନ୍ଦୀ କରା ହେଇଯାଇ ଚି ଯିଏ ମାନେ ଏମିତି ମୋ ବଳି ମାଗୁ ଲେ ଆଉ ସେଠୁ ଗୋଟେ ଏମିତି ଭ ଭଗବାନ ସେଠି ବାହାରିଥିଲେ ନା କଣ ଏମିତି ସେଠୁ ଗୋଟେ ଗରା ଗଡିକି ଆସିକି ତଳେ ପଡିିଜୀବ ସେଠ ମଣିନାାଗ
ହୁଁ ହୁଁ ହଁ ସେଠିବ ମାନେ ସେ ଉପର ଭିୟୁ ଟା ବଢିଆ ଆସୁଚି। ହୁଁ ଯାଇଛି ବହୁତ ଏପଟେ ତାର ନୂଆ ମନ୍ଦିରେ ଗୋଟେ ପତିଷ୍ଟା ହେଇଛି ମୁଁ କାଲି ପରଦିନ ଦେଖୁଥିଲି ଇନଷ୍ଟାଗ୍ରାମ ରେ। ମୁନାଗର ଗଟେ ନୂଆ ମନ୍ଦିର ଗୋଟେ ପତିଷ୍ଠା ହେଇଛି ଯେ ତଳେ ସେଇଟା ତ ସେ ଉପରୁ ହବ ତଳୁ ହବ ଉପରୁ ପାଞ୍ଚ କିଲୋମିଟର ଖଣ୍ଡେ ଆଉ?
ଉ ଆପଣ କେବେ କଣ୍ଟିଲ ଯାଇଛନ୍ତି କି ନାଇଁ?
ଆଁ କଣ୍ଟିଲୋମ ଯାଇଚି ଟ୍ରିବିଜ ଯାଇଚି ସାଙ୍ଗ ମାନଙ୍କ ସହ। ଯୋଉ ଥିଲା ଆମର ସିଦ୍ଧେଶ୍ଵର। ସିଦ୍ଧାମଶଳ ଗୋ ଆଉ ଗୋଟେ କଣ ମନ ପଡୁନି ତାଙ୍କ ନାଁ ଟା ବଢିଆ ବଢିଆ ଜାଗା ନୀଳମାଧବ ଯାଇଚି କିନ୍ତୁ ଠାକୁରଙ୍କୁ ଦେଖିପାରନ୍ତିନି।
ଅଂଶୁପା ହ୍ରଦ ଯାଇଛନ୍ତି ଅଂଶୁପା ହ୍ରଦ?
ଅଂଶୁପା ହ୍ରଦ ପିଲାଳେ ଯାଇଥିଲି।
ଆଜ୍ଞା।
ଆଉ କେନ୍ଦୁଝର ଯାଇଚି ସାନ ଘାଗେରା ପିଲାବେଳେ। ହଁ, ସେଇଟା ବି ବଢିଆ ଘଟଗାଁ ମା ତାରିଣୀ। କଣ୍ଟିଲ ଯୋଉ କଣ୍ଟିଲ ଯାଇଥିଲି ଯେ ଠାକୁରଙ୍କୁ ଦେଖିହେଲାନି, ମୁଁ ଯାଇଥିଲି କାର୍ତ୍ତିକ ପୂର୍ଣ୍ଣିମା ଦିନ ବହୁତ ଗହଳି ତ ଆମେ ଟିକେ ଦୂର ବାଟ ଯାଇଥିଲୁ ତ ସେଥିପାଇଁ ଖାଲି ଗହଳି ଜବର ଥିଲା ଟିକେ ଦର୍ଶନ କରିକି ଆସିଲୁ ହେରି ଆଉ।
ଆଜ୍ଞା ଆଉ କଣ୍ଟିଲର ସେପଟେ ସାଇଟରେ ଆଉ ଏକ ମଧ୍ୟ ପ୍ରସିଦ୍ଧ ଜାଗା ଅଛି। ମଁ ପାହାଡ ଉପରେ କଣ?
ଏ ଯେଉ ସିଦ୍ଧେଶ୍ୱର, ଟ୍ରି ବ୍ରିଜ?
ଓ ସେ ପାଖରେ ଗୋଟେ କଣ ଗୋପାଳ ପ୍ରସା ଗୋପାଳ ପ୍ରସାଦ ସେଇଟା ନା ନା ଗୋପାଳ ପ୍ରସାଦ ବି ଗୋଟେ ଜାଗା ଅଛି ନା ଆପଣଙ୍କ ସେପଟ ସାଇଟରେ? ଆଜ୍ଞା। ମୁଁ ବି ଶୁଣୁଚି ଆଉ ସେଠି ମୁଁ ମୁଁ ଜାଣିଚିକି କି ନୟାଗଡ଼ ଜିଲ୍ଲାରେ ଏବେ କୌଣସି ଏକ ଜାଗାରେ ଏକ ମ ଏକ ମ ଜନ୍ମଭୂମିକୁ ପାର୍କ ର ମାନ୍ୟତା ଦିଆଯାଇଛି।
ମସାନ ଭୂମିକୁୁ ପାର୍କ ନୟାଗଡ଼ କୋଉଠି ଆମର?
ଅ ମୁଁ ସଠିକ ଭାବରେ ସେ ଜାଗାର ନାଁ ଜାଣି ନାହିଁ। କିନ୍ତୁ ମୁଁ ଜାଣିଛି ଯେ ସେଠି ଏକ ଗ୍ରାମ ମା ଗ୍ରମ ଲୋ ଗ୍ରାମବାସୀଙ୍କ ଉଦ୍ୟମରେ ସେଠି ଏକ ମଟନକୁ ସେମାନେ ବର୍ତ୍ତମାନ ତାକୁ ଏକ ସୁନ୍ଦର ମାନେ ଏମତି ବଗିଚା ପରିକା ତାକୁ ସଜେଇଛନ୍ତି। ଆଉ ସେଠି ସନ୍ଧ୍ୟାବେଳେ ଲୋକ ପର୍ଯ୍ୟଟନ ବି ଯାଉଛନ୍ତି ଉ
ଓ ସେଇଟା ଇଏ କି ଯଉଁ ଖଣ୍ଡପଡ଼ା ସୁନାମହି ପାର୍କଟେଇ
ନାଇଁ ନା ସେଇଟା ତ ସୁନାମହିନ ପାର୍କ, ଆଉ ଗୋଟେ ଜାଗା ଅଛି ମୋର ସେ ମାନେ ଅଞ୍ଚଳର ନଅଟା ମନ।
ରାଜପାଟଣା।
ନାଇଁ ରାଜା ପାଟନା ନୁଏଁ।
ଆଉ ତାହେଲେ କୋଉଟା ବୁଝିଲେ ହବ ଆଉ
ଆଜ୍ଞା ଆଉ ଆପଣ ଆପଣ ସେଠି ଆଉ କଣ କଣ ସବୁ ଦର୍ଶନୀୟ ସ୍ଥାନ ଦେଖିଛନ୍ତି? ଏବେ ତ ବହୁତ ସାରା ନୂଆ ନୂଆ ବର୍ତ୍ତମାନ୍ ଝର ବାହାରୁଛି ଡିଙ୍ଗି ଝର ନା ଶୁଣିୁଥିବେ? ଡିମିରି ଝର
ଡିମିରି ଶୁଣିଛି ଯାଇନି ସିମିଳି ଯାଇଛି ଆମ ଘର ପାଖରେ। ଗାଁ ପାଖରେ ଆଉ ହୁଁ। ଘରଠୁ ଜଷ୍ଟ ପାଞ୍ଚ କିଲୋମିଟର ଆମ ଘରଠୁ ବହୁତ ଥର ମାନେ ଯାଇଛୁ ସାଙ୍ଗସାଥି ସହ। ଦଶମ କ୍ଲାସରେ ସ୍କୁଲ ଯିବୁନି ଲୁଚିକି ପଳେଇବୁ ସାଇକେଲ ନେଇକି। ଯାଇକି ହେଟି ଭୋଜି କରିବୁ ମଜାମସ୍ତି କରିବୁ ଗୋଟିେ ଖଟି ଥିଲା। ଆଉ ବରକନ୍ୟା ମୁ ଯେତେବେଳେ କଲେଜ୍ ପଢଥିଲୁ ଗୋଡ଼ ଗାଁରେ ବହୁତ ଥର ଯାଇଛି। ବୁଢା ମୁଣ୍ଡିଆ ବରଗ ଗାଧେଇଛି ବହୁତ ସେ ମଜା ଏବେ ମଜା ଯାଇଥିଲି ସେଣ୍ଡ ଫ୍ୟାମିଲି ସହ ରିଲେଟିଭ୍ ମାନେ ମାଉସୀ ହରିକା ଆସିଥିଲେ ତାଙ୍କ ସାଙ୍ଗ ହରିକା।
ତାପରେ ଗୋଟେ ବାଧାଡେ ଥିଲା ଆମଆଡ଼େ ଅଛି।
କୋଉ ଡ୍ୟାମ୍?
ବାଘାରା ବାଘାରା ଡ୍ୟମ୍?
ବାଘେରା ବାଘେରା ବା ଆମର
ନାଇଁ ଓଡ଼ଗା ଓଡ଼ଗା।
ହେ ନୁବୁଡ଼ା ବୁଡେଇନୁ।
ବୁଢିଆ ବୁଢା ବୁଢିଆଣି ବି ଡ୍ୟାମ୍ ଅଛି। ଗୋଟେ ବାଘେରା ଡ୍ୟାମ୍ ବି ଅଛି ସେଠି
ବାଘିରା ହଁ ବାଘେରା ମୁଁ ଶୁଣିଚି କିନ୍ତୁ ଯାଇନି ବାଘିରା ଚିଙ୍ଗୁଡି ଚାଷ ହୁଏ ବୁଢା ମଣି ଡ୍ୟାମ ଡମ ବଢ଼ିଆ ମାଛ ଆସେ ବନ୍ଧ ମାଛ ଆମର ହେଟୁ ଆଣୁ ମାଛ ଖାଇବାକୁ। ଭଲ ଡ୍ୟାମ୍ ଟା। ଯାଇ ନୟାଠ ଥିଲା ସଦାବେଳେ ଭଲ ଭଲ ଜାଗା ବୁଲା ହେଇଛି। ରାଜଗିରି ଗୋଟେ ଅଛି ଖଣ୍ଡପଡ଼ା ହେଇ ଯୋଉ ପାଣି କୋଇଲି ଆଡେ ବଢ଼ଆ ଜାଗାଟେ। ବହୁତ ବୁଲା ହେଇଛି।
ଆଉ ବାକି ଆପଣ କେବେ ଆପଣ ଆପଣ କେବେ ଚିଲିକା ଜାଇଛନ୍ତି କି ନାଇଁ?
ଚିଲିକା ମୁଁ ଯାାଇଛି। ଲାଇଫରେ ଥରଟେ ଯାଇଛି କିନ୍ତୁ ବହୁତ ବଢିଆ ମାନେ ମତେ ମସ୍ତ ଲାଗିଲା ବହୁତ। ଘରେ ତ ଯାଆନ୍ତିନି ପାଣିକୁ ଭୟ କରନ୍ତି ଡଙ୍ଗାକୁ ବୁଡ଼ି ଯାଏ। ମୁଁ କିନ୍ତୁ ମୋର ଜଣେ ଦାଦାଙ୍କ ସହ ଯାଇଥିଲି ଗୋ। ଗୋଟେ ମ୍ୟାରେଜ ଭୋଜରେ ଯାଇଥିଲ ତ ସେ ଗାଁ ଟା ସେ ଗାଁଟାରେ ହଉଛି। ଚିଲିକା ସେଠୁ ସବୁ ଯାଏ ବୋଟଫୋଟ ଜଣେ ଦଦା ମତେ ନେଇକି ଯାଇଥିଲେ। ତାଙ୍କ ସବୁ ଅଫିସର ଷ୍ଟାଫ୍ ମାନେ ଯାଇଥିଲେ। ମାନେ ବହୁତ ଭଲ ଲାଗିଲା। ଉ ସେ ଯୋଉ ଡଙ୍ଗାରେ ଯିବେ ଯୋଉ ପକ୍ଷୀମାନେ ଆସିବେ। ସେ ଯୋଉ କୁରୁକୁରି ଦେଇଥିଲେ ଖାଇବାକୁ ଯୋଉ ପକ୍ଷୀ ମାନଙ୍କୁ। ସେ ଯୋଉ ଆମ କୁୁରକୁରି ଟାଇପର ହେଇଥିବ। କିନ୍ତୁ ସେଟା ଟିକେ ସିପା ରାଗ ହେଇଥିବ।
ଆଉ ଆପଣ ଆପଣ ସେଠି ତାହେଲେ ସେ କାଳିଜାଇଙ୍କ ମନ୍ଦିର ଦର୍ଶ
ହୁଁ ହୁଁ ହୁଁ ନିଶ୍ଚୟ ନିଶ୍ଚୟ ଦର୍ଶନ କରିଛି। ଖାଲି ସେଇଟା ଟିକେ ଡେଭଲପମେଣ୍ଟ ହବ।
ଆଜ୍ଞା। ସେଠି ତ ଡେଲପମେଣ୍ଟ ମାନେ ବିକଶିତ ହବାର ତ ବହୁତ ସାରା ସେଠି ମାନେ ପ୍ରୟାସ କରିଥାନ୍ତି। ଚାଲିଛି ଆଉ ସେଠି ହବା ବି ଦରକାର କାରଣ ସେଟା ଗୋଟେ ବହୁତ ସୁନ୍ଦର ମାନେ ପର୍ଯ୍ୟଟନ ସ୍ଥଳ ଆହୁରି ହେଇପାରେ।
ଆମେ ଘରେ ରାଜି ହଉନାହାନ୍ତି। ମୁଁ ତାଙ୍କୁ କହୁଚି ଥରେ ବୁଲିକି ଆସ। ସେ ମନା କରୁଛନ୍ତି ଡରୁଛନ୍ତି। କିନ୍ତୁ ମୁଁ ଯାଇଥିଲି ଥରଟେ ମୁଁ ଯାଇଥିଲି ପ୍ଲସ୍ ଟୁ ଏକ୍ଜାମ ଚାଲିଥିଲା ମୁଁ ମଝିରେ ଯାଇଥିଲି। ଖାଲି ମୁଁ ଜିଦିରେ ଯାଇଥିଲି ମାନେ ମୁଁ କେବେ ଦେଖିନଥିଲି ବୋଲି। ଘରେ ତ ନେବେନି ଯାଉନାହାନ୍ତି ନିଜେ ଡରୁଛନ୍ତି ଟିକେ।
କିନ୍ତୁ ଡରିବାରେ କଣ ଅଛି। ସେଠି ତ ଏବେ ମେସିନ ଡଙ୍ଗା ରହୁଛି ବୋଟ ରହୁ ଚି। ଲଞ୍ଚ ରହୁଛି।
ସେଇଟା କଣ ଯାହା ହେବାର ଥିବ ହବ। ସେଇଟା ଆଉ ବୋଟକୁ ଡରିଲେ ହବ କି।
ନାଇଁ ଲଞ୍ଚ ବି ଏବେ ବି ତ ଯାଉଛି ନା ଲଞ୍ଚ ତ ବହୁତ ମାନେ ସୁରକ୍ଷିତ ଆପଣ ସେଥିରେ ଯାଇପାରିବେ।
ମୁଁ ଯାଇ କିନ୍ତୁ ଖାଲି ଏବେ ଟିକେ ଖାଲି ସାତପଡା ଟିକେ ଯିଆ ଆଉ ଯୋଉ ସପାକୋସିଆ ଅଛି ଆଉ। ସାଙ୍ଗମାନେ ଡାକୁଛନ୍ତି ଯେ ସମୟ କାଢ଼ିକି ଯିବି ସେଇ ନୟାଗଡ଼ ସେଇ ଗୋଟା ଜାଗା ମୁଁ ବୁଲିିନି ଆଉ ସବୁ ସବୁଆଡେ ବୁଲିଛି। ଯୋଉ ଗଣିଆରେ ସାତ ଆଉ ଇକୋ ରିଜର୍ଟ ବି ଅଛି। ଏଇ ଶୀତ ଶୀତ ଦିନେ ଯିବୁ ଆଉ।
ଆଜ୍ଞା ଆଜ୍ଞା ବହୁତ ଭଲ। ଜାଗା ମୁଁ ମଧ୍ୟ ଯାଇଛି ଆପଣ ସେଠିକୁ ଯାଆନ୍ତୁ ବହୁତ ସୁନ୍ଦର ଆପଣ ସେଠିକି ଅନୁଭବ ପାଇବେ।
ହଁ ସେଇଠି ମୁଁ ପ୍ଲାନ କଲିଣି ବହୁତ ଥର କିନ୍ତୁ ଯାଇ ହଉନି।
ଆଜ୍ଞା ଆପଣଙ୍କ ସହ କଥା ହେଇ ମତେ ବହୁତ ଖୁସି ଲାଗିଲା।
ଅଁ।
ଧନ୍ୟବାଦ।